ହଁ ହଁ ଏଇଠି ବସଚି। ଆହୁରି ରୋଷେଇ ଏଇଆ ଆଉ।
ଆଉ ସବୁ ଖବର ଭଲ ନା।
ହଁ ଭଲ।
ଥଣ୍ଡା ସିଜନ ଜି ଟିକେ ଥଣ୍ଡା ହେଇଯାଉଛି ଆଉ।
ଏନା ସବୁ ବେଶ ଜ୍ୱର ହବ ତ ବର୍ଷା ଛାଡ଼ିଲା ପରେ ପରେ ରଜ ପରେ ପରେ ଜର ଆରମ୍ଭ ହବ।
ହଁ ପରା ଏବେ ସମ ଅଧିକ ହେଇଗଲେଣି ଥଣ୍ଡା।
ଯିଏ ସବୁ ଫ୍ରିଜ ପାଣି ପିଇଥିବ ଯେଏ ଆଇସକ୍ରିମ ଥଣ୍ଡା ପାଣି ଯେତେ ପିଇଥିବ।
ଏବେ ଯଉ ଥଣ୍ଡା ହଉଛି କହିଲ ଖାଲି ତଣ୍ଟି ବଥା ହେଇଯାଉଚି।
ତଣ୍ଟି ବଥା ହଉଚି।
ତଣ୍ଟି ବଥା ନାକରୁ
ଏତେ ଥଣ୍ଡା ହେଲେ କଣ କରିବ ଜାଣିଛ ନା ହ୍ୟାଲୋ କଣ କରିବ ଜାଣିଛ ନା ଏତେ ଯଦି ଥଣ୍ଡା ନାକ ଫାକ ତଣ୍ଟି ବ କଥା ହଏ ମାନ ଯେମିତି ଚା ପିଉଛ ଚା ପିଇବନି ସେ ସେତିକି ମାନେ ଗୋଟେ କପ୍ ପାଣି ପୁରା ସେଇଥିରେ ପକେଇଦବ ନି ଅଦା ଡାଲଚିନି ଗୁଜୁରାତି ସେ ଯୋଉ ଗୋଲମରିଚ ତୁଳସୀ ପତ୍ର ତେଜପତ୍ର ଆଉ ଏଇରାା ସବୁ ପକେଇ ପୁରା ଫୁଟେଇବ ଆଉ ତାକୁ ଫୁ ଗୁଟି ଫୁଟେଇ ତା ପୁଣ୍ଟାଳ ହହାର କରିଦ
ଓହୋ ସେଇଟା ପିଇଲେ ସେମତି ଟିକେ କମେଇଯିବ
ପାଣି ଟା ପିଇବ ଦି ତିନିଥର କରିକି ପିଇ ପିଇବ ଭଲ ହେଇିବ
ଓହଁ ସେଟା ଚିନି ଚିନି ପକେଇକି ଚିନି ପକେଇ କେ ନା
ନା ମହୁ ପକେଇବା ମହୁ ଲାୁ ମହୁ ଟିକେ ପକେଇ ପିଅ
ସେ
ମଳିକଣ୍ଡା ତଣ୍ଡା କଟିବନ
ଛୋଟ ଛୁଆ ଖାଆନ୍ତି ତ ଛୁଆ ଦିନାଇ ତୁଳସୀ ପତ୍ର ରସ
ହଁ ଛୋଟ ଛୁଆ ଖାଇବେ ବଡ ଲୋକ ହୁଁ ବହୁ ତୁଳସୀ ପତ୍ର ଥଣ୍ଡା ହେଲେ ଛୁଆଙ୍କୁ ପେଇ ଦିଅନ୍ତି
ହଁ
ଆଉ ଏନା ତ ଛୁଆ ଆଉ ହେରା କରୁଛନ୍ତି ଖାଇବେନି ସିଆଉ ନା ହ ସିଏ ଆଉ ଖାଇବେନ ଟେ ମେଡିକାଲ ଧରିକି ଚାଲ ହଁ
ମେଡିକାଲ ତ ଛୁଆ ନେଇକି ଗଲେ ବି ସେ ଚିକିତ୍ସାାରେ ରହୁଛନ୍ତି ମେଡିସିନ ଜଞ୍ଜଣ ଖାଉଛନ୍ତି ଅଞ୍ଜଣ ବାନ୍ତି କରିଦେଲେ ସବୁ ବାହାରି ଯାଉଛି
ହୁଁ ନା ତାପରେ ମେଡିସିନ ରେ ଏମିତି ସବୁ ଆଉ ମାନେ ଗୋଟେ ଗୋଟେ ଫେଭର ଆସୁଛି ଗୋଟେ ଗୋଟେ ଫେବର ମିଠା ଲାଗୁଛି ଗୋଟେ ଗୋଟେ ଫେଭର ଏମିତି ପାଟିକି ଖରାପ କରିଦେଉ ଛୁଆ ଆଉ ଖାଇବାରୁନି ଔଷଧ ସୁଖ ମା କେବେ ଖାଇବେନି। ମୁଁ ତ ନିଜେ ତ ଖାଏ ନା କେତେ କଷ୍ଟରେ ଟିକେ ଖାଏ। ଏବେ ପିତା ମିତା ମେଡିସିନ ବାବା ଆଗରୁ ଥରେ ମେଡିସିନ ନଥିଲା ଏଇ ଚେରମୂଳିକାରେ ସବୁ ଭଲ ହୋଉଥିଲେ ଏ ଛୁଆ ଝାଡା ହୋନେ ଏ ପିଜୁଳି ଅଗ, ଚାଉପତି, ଲେମ୍ବୁ ବାଟିକି ଆମ ମା ଦିଅନ୍ତି ଛୁଆଙ୍କୁ ଖାଇବାକୁ। ହାଲୋ ହାଲୋ ହାଲୋ